ତ
ହଁ ମୁଁ କହିଲି କଣ କରୁଚ?
ହଁ ଏଇଠି ଘରେ ଅଛୁ ମ
ଓହୋ ଆଉ ବର୍ଷା ହଉଛି?
ହଁ ଏବେ ଛାଡିଛି ଟିକେ।
ଅ ମୁଁ ବି ଏଠି ଘରେ ଅଛି ତ ଆଉ ଖାଇସାରିଲଣି?
ହଁ ଖିଆ ପିଆ ସରିଲାଣି।
ହୁଁ ମୁଁ କହିଲି ଏବେ କଣ କରୁଚ?
ହଁ ଏବେ ଟିକେ ସୋଇଚି ଆଉ।
ଓହୋ ଆଉ ମୁଁ କହିଲି ମୁଁ ଭୁବନେଶ୍ୱର।
ଭୁବନେଶ୍ୱର ତମର?
ହୁଁ।
ଅ ହଁ ଇଏ କାଳୁ ଦେଲା ନମ୍ବରଟା ଯେ କହିଲା ଆଉ କଥା ହୁଅ।
ହଁଁ ମୁଁକହିଲିସେ ଆପ୍ ଆଜ୍ଞା
କୋଉ ଗାଁ ତ
ବେ ବ୍ୟାସ ମାନେ ବୁଛି ପାଇଲିନି।
କୋଉ କ୍ଳାସ?
କ୍ଲାସ ଓ କ୍ଲାସ ହେଲା ମୋର ପ୍ଲସ ଟୁ ଟୁଏସେ ସରିଛି।
ସରିଛି।
ହଁ।
ହଁ ହଁ।
ଏବେ ଏଣ୍ଟ୍ରାନ୍ସ ପାଇଁ ପ୍ରିପସ କରୁଛି ଆଉ ସେଇଞ୍ଜିନିୟରି।
ଇଞ୍ନୟରିଂ ଣ୍ଟରଭ୍ୟୁ।
ହଁ।
ହଁ।
ଆଉ ତ ତମେ ତମେ କଣ ପଢ଼ା ପଢ଼ି କରୁଛ।
ମୋର ଏଇଠି ପ୍ଲସ ଥ୍ରୀ ସଇଲାଣି ତିନି ବର୍ଷ ହେଲା।
ହଁ ଏବେ କେଉଁଠି କେଉଁଠି ପାଇଁ କଣ ପ୍ରିପେୟାର ହେଉଛି ନା କଣ ସିଜିଏଲ୍ ପାଇଁ ନା
ଡିଫେନ୍ସ ଲାଇ ପାଇଁ ପ୍ରିପାର ହଉଥିଲ ଯେ ଏବେ ଆଉ ଇ୍ଛା ହେଲାନି। ଏତିକିରେ ରଖିଦେଇଛି।
ଯୋଶୀ ଡିଏସ ଏନ୍ ହଁ।
ହଁ।
ଏ ହ ହଁ ହଁ ଵା। ଟିକଏ ଟ ଟଏି ଟିକଏ ଇଏ କରିବା କରିବାକୁ ପଡ଼ିବ ନହଁ ବହୁତଏ।
ହଁ।
ଆଉ ଏ ଯେଉଁ ଏସ୍ଏସ୍ ସ ଜି ଡ଼ିଟା ଦେଲଣି ନହେଲେ।
ଏଡିଫେସନ ପା ଆଉ ପକେଇବା ପାଇଁ ହିଁ ଇଛା ହଉନିବା ଏଇ ପା ସ ଯୁଆଡେ ଯାହା କଲେ ବି ଲାଞ୍ଚ ଇଏ ସେ ଖାଲି ମାଗୁଛନ୍ତି ଯୋଉ।
ହଁ।
ସେଥିପାଇଁ।
ଆବା ଲାଞ୍ଚ ଏଥିରେ ତ ଲାଞ୍ଚ ନାହିଁ। ଏ ସେ ଜିଡିରେ କିଏ ଲାଞ୍ଚମାଗୁଛି ତମକୁ।
ସମସ୍ତେ ଯୋଉଠିବ ନା ମାନେ ଏଜାମ ରେ ଯେତେ ମାର୍କ ରଖିଲେ ବି
ହଁ।
ଏ ଫିଜିକାଲ ରେ କଟି ଯ
ଅ ହ ହ ହିଜିକାଲ ନିଜକୁ ଟିକେ ଇଏ ରଖିବାକୁ ପଡ଼ିବ ରାନିଙ୍ଗ ଫନିଙ୍ଗ ଟିକେ। ହଁ ତମର ତ ହାଇଟ ଫାଇ ଠିକ୍ ଥିବ ସବୁ ନାଁ।
ହଁ।
ହୁଁ। ମୁକହିଲି ମୋରଗଟେ ସାଙ୍ଗ ଇଏ ଯୋଉ ନେଭି ପାଇଁ ଇଏ କରୁଛି ଲେଫନାଣ୍ଟ ପୋଜିସନ ପାଇଁ ସେଇ ଯୋଉ ମାନେ ଜିଡି ଫିଡି ନୁହେଁ ମାନେ କଣ ନାଁ ସେଇ କନେଷ୍ଟବଳ ନାହଁ ସେ ଲେଫନାଣ୍ଟ ପୋଜିସନ୍। ସିଏ କଣ ନା ରିଟେର୍ନ ଏକ୍ଜାମ ମୋ ପାଇଁ ସିଏ ଏବେ ଗୋଟେ ଥର ଏବେ ଦେଇଥିଲା। ଆମେ ପୂର୍ବ ସେପ୍ଟେମ୍ବର ରେ ତାପରେ ସେଇଟା ହେଲାନି ଏ ହେଲାନି ଯେ ନୁହେଁ ରିଟେର୍ନ ହେଇଥିଲା। ଯେ ଫିଜିକାଲ ହେଇଥିଲା ସୁଇମିଂ ଟା ହେଲାନି ତାର ମାନେ ହେଲାନି ମାନେ ତାର ସୁଇମିଂ ଥିଲା କେତେ ସେକେଣ୍ଡ ଗୋଟେ ସେଇ କେତେ ସେକେଣ୍ଡ ରୁ ଗୋଟେ ଏକ୍ସଟ୍ରା ନେଇଗଲା ଟାଇମ୍ ମାନେ ତମର ତାର ସବୁ ଲାଷ୍ଟ ରାଉଣ୍ଡ ମାନେ ରାଉଣ୍ଡ ତିନିଟା ତାର ରିଟେନ୍ ହେଇଗଲା ଫିଜିକାଲ ହେଇଗଲା। ସୁଇମିଂ ରାଉଣ୍ଡଟା ତାର କେତେ ସେକେଣ୍ଡ ଧରିନିଅ ଉ ତିରିଶ ସେକେଣ୍ଡେ। ଇଏ କରିବାର ଅଛି।
ହଁ ସିଏ ଚା ଚାଳିଶ ସେକେଣ୍ଡ ରେ କମ୍ପ୍ଲିଟ୍ କରିଥିବ ଆଉ।
ହଁ ଯେ ମାନେ ତାର ସ୍ନଲ ମାନେ ସିଏ ତେ ପୁରା ହେଇଯାଇ ହେଇଯାଇଥାନ୍ତା ଭଲ କହିଲା ଲାଷ୍ଟ ରାଉଣ୍ଡରେ କଟିଗଲେ। ମୁଁ କହିଲି ଏଇଥର ଆଉଥରେ ପ୍ରି ମୁଁ କହିଲି ଆଉଥରେ ପ୍ରିପାୟର୍ ହଉଛି କଲା ବର୍ତ୍ତମାନ ଏତେ ଯାଏ ଯାଇଥିଲି ନା ସେ ଡେଲି ବର୍ତ୍ତମାନ ଆସୁଛି କଳିଙ୍ଗ ଷ୍ଟାଡିୟମ୍ ଯୋଉ ସୁଇମିଂ ଇଏ ନାଇ ହଉନି ସେଇଠି। ଟ୍ରେନିଂ ଦଉଚନ୍ତି ସେ ଡେଲି ସେଇଟି ସେ ଡେଲି ଯାଉଛି ସେଇଠିକି ସୁଇମିଙ୍ଗ ପାଇଁ।
ହୁଁ, ଏ ଆମର ଗୋଟେ ସାଙ୍ଗଟେ ଆମର ଗୋଟେ ସାଙ୍ଗଟେ ଏମିତି ସେ ଅଛି ଏଇ ସି ଆର ପି ହବ।
ହଁ ସି ଆର୍ ପି ଏଫ୍ ହଁ।
ହଁ ସିଏ କୋଉଟା ଏଇିଠି ନା ଜାମ୍ମୁ କାଶ୍ମୀରରେ ଯାଇକି। ଏବେ ଦି ଦିନ ତିନି ଦିନ ତଳେ କଲ୍ କରିଥିଲା କଲ୍ ଟା ଉଠେଇନି ମୁଁ।
ଓହୋ ମୁଁ କହିଲି ସି ଆର ପି ଏଫ, ବି ଏସ୍ ଏଫ୍ ଏଇଗୁଡା ଟିକେ ଇସ୍କି ଯବ ଗୁଡା ନୁହେଁ?
ହଁ ସେ ବା ତିନି ବର୍ଷ କାଳ ଅ ବାହେତା କଲା ପଢିଲା।
ଅ ହଁ ତାଙ୍କର ଭଲ ସାଲେରୀ ତାଙ୍କର ନୁହେଁ।
ହଁ ଅଶୀ ହଜାର ଏବେ ପାଉଚି ବୋଲି କହୁଥିଲା।
କେତେ?
ଅଶୀ।
ଅଁ ହଁ ହଁ ଭଲ। ମୁଁ କହିଲି ଏ ଯୋଉ ସ ସି ଆଇ ଏସ୍ ଏଫ ଟା ଭଲ ସି ଆଇ ଏସ୍ ଏଫ୍।
ହେରା କେତେ କଁ ଦରମା?
ସେଇ ସି ଆର୍ ଦେଖ ଦେଖ ସି ଆର୍ ଇଏ ସି ଆର୍ ପି ଏଫ୍। ବି ଏସ୍ ଏଫ୍ ଆଉ ସି ଆଇ ଏସ୍ ଏଫ୍ ସେଇ ସେମ୍ ଏସ୍ ଏସ୍ ଇ ଡିଡି ଥ୍ରୋରୁ ବାକି ସି ଏଗୁଡ଼ା କଣ ବି ଏସ୍ ଏଫ୍ ଆଉ ସି ଆର୍ ପି ଏଫ୍ ରହିଲେ ବୋର୍ଡରରେ ରହିଲା ମାନେ ଇଏ ଏୟାରପୋର୍ଟ ରେ ରହିଲେ ଯୋଉ ଚେକିଂ କରୁନାହାନ୍ତି ଏୟାରପୋର୍ଟ ରେ।
ହଁ।
ଆର୍ମିଲ ଆର୍ମି ଡ୍ରେସ୍ ପିନ୍ଧିକି ଚେକିଂ କରୁନାହାନ୍ତି।
ହଁ ହଁ।
ହଁ ସେଗୁଡା ସେଇ ବଢିଆ ସେଗୁଡା ବି ବଢିଆ ସେଣ୍ଟ୍ରାଲ ଗର୍ମେଣ୍ଟ ଚାକିରି ଭ ଭଲ ଦରମା ସେଡା। ସେଇ ଏସ ଏସ ଇ ଜିଡି ଥ୍ରୋ ରୁ ବାକି ସେଗୁଡ଼ାକ ର ରାଙ୍କ୍ ଅଧିକା ଦରକାରେ। ସି ଆର୍ ବି ଏଫ ତ ପାଖାପାଖି ତାହାଠୁ କମ୍ ରାଙ୍କ୍ ରେ ହେଇଯିବ ସି ବାକି ସି ଆଇ ଏସ୍ ଏଫ୍ ପାଇଁ ସମସ୍ତେ ମାଡ ଗୋଡ଼ି। ଏସ୍ ଏସ୍ ଜିଡି ପାଇଁ ସି ଆଇ ଏସ୍ ଏଫ୍ ଭଲ ପୋଷ୍ଟ ନା ସବୁଠୁ ଏୟାରପୋର୍ଟ ରେ ଚାକିରି ଟା।
ସିଏ ଏମିତି ଏବେ କେତେ ତାଙ୍କ ଅଶୀ ଜଣ ହେଇ ଗୋଟେ ଜାଗାରେ ରହୁଛନ୍ତି କହୁଛନ୍ତି ନା ତିନି ଦିନରେ ଥରେ କେତେ ଦିଇ ଘଣ୍ଟା ତିନି ଘଣ୍ଟା ଡିଉଟି ପଡୁଛି।
ଦିଇଦିନ ତିନି ଦିନରେ ଥରେ।
ହଁ କାହିଁକିନା ମାନେ ଏବେ କଣ ଯୁଦ୍ଧ ଚାଲିଛି ନା କଣ ହେଟି ଯାଇକି ଖାଲି ବୋଡ଼ର୍ ଟେ ଇଏ କରିବା କଥା ଆଉ ନୁଆଁ।
ହଁ ଯାଇକି ଖାଲି ଏମିତି ଠି ଠିଆ ହଉଛନ୍ତି ଗୋଟେ ଗୋଟେ ଯା ମାନେ ଗୋଟେ ଏରିଆ ଟେ ଦେଇଛନ୍ତି।
ହଁ।
ସେଇ ଏରିଆରେ ଖାଲି କ୍ୟାମେରା ଆଗରେ ଟିକେ ସମୟ ଖାଲି ଠିଆହେବା କଥା ଜଣକେ ଦିଇ ଘଣ୍ଟା ଦିଇ ଘଣ୍ଟା ନେଖେ।
ଅଶୀ ଗଣା ହେଲା ଆସିକି ଦିଇ ଦିନ ଥରେ ଦିଇ ତିନିଦିନ ଥରେ ଏମିତି କୋଉ ପଡୁଛି।
ଓହୋ ଆଙ୍କର ଜଣଙ୍କର ସେ ଦିଇଦିନିତିନି ଦିନିନି ପଡୁଥିବ ହଁ।
ହଁ।
ବହୁତ ପିଲା ଅଛନ୍ତି ନା ହଁ।
ଏତେ ପିଲା ହେଲାଆସିକି ସେ ଅଶୀ ହଜାରେ ଫୁଣି ଆଡେ ସେ ଆସିବବୋଲିକହୁଥିଲା ଏ ଏ କ୍ଲାସ ନବ ବୁଝିବୁଜେ
ହଁ ହଁ।
ଆସିିବାରନି ଏକାଥିରେ କହିଲା ଆମର ଡିଉଟିଟ୍ରେନିଂ ଏବେ ସରିଛି ଆଉ ଟ୍ରେନିଂ ସାରୁସାରୁକା ସାଙ୍ଗେସାଙ୍ଗେ ଯିବିହେରି ଯଦି ମୋତେ ବାହାର କରିଦଦେବେ ଚାକିରୀରୁ ସେପାଇଁ ଯିବିନି।
ହଁବା ଏଇଯଉ ପ୍ରୋଵେସନପିରିୟଡ ଏଵେ ଚାଲିଛି ନା ଡାଇରେକ୍ଟ ଏବେ ଦିତିନି ବର୍ଷ ହେଲା କର ଛନ୍ତି ପ୍ରୋବେସନପିରିୟଡ ସରିନି ତାଙ୍କର ହଁଯେ ଇଦିଇ ଲିଉଟ୍ରେନିଂ ଏମତିଆସିପାରିବେନି ଡାଇରେକ୍ଟ।
ହଁ କଅ ଆପ୍। କହିଲା କେବେ ମାନେ ଏ ଆଉ ଅଛି କ୍ଲାସଭୋଜିଆଉ ଦିନ ନା କେତେଦିନଅଛି।
ହଁ
ସେକହିଲା ଏବେବି ଯଦି ଯିବି ତାହେଲେ କାଲିହେଇକି ପହଞ୍ଚିଯିବି।
ହଁ।
କହିଲା ଆଉ ଏଇ ଯୋ ହେଲିକପ୍ଟର ଆସିଲାଆସିକି କେତେ ସାତହଜାର ନା ଏଗାରହଜାର ଟଙ୍କା ଦେଇକି ଆସିବ।
ହଁମ ଦରମା ଏଥି ପାଉଛନ୍ତି ଅ କଅଛି ମୁଁକହିଲି ତମେଯଦି ସି ଆର୍ ପି ଏଫ୍ ପାଇଗଲ ମାନେଯଦି ସେଇଟା ଯିବ ନା ନାହିଁ?
ନାଇଁ ମ ଏତେ ବାଟ କିଏ ଯିହ। ଯିବାପାଇଁ ଇଚ୍ଛାହଭନି। ଏତେ ଇଆଡେ ଗଲାଆସିକି ହବ କି
ହଁହଁ ମୁଁକହିଲି ତମେଦିଭାଇ କିନାଇଁ।
ନାଇ କାମ।
ଆଉ ସିଏ ସିଏତାଙ୍କର ଦି ଭାଇ ଓହ ହଁ। ତମରଜଣେ ଭଉଣୀଟା ହଁ ତାଙ୍କର ତାଆ ତାଙ୍କରକଣ ଭାଇ ଦିଭାଇ ତିନିଭାଇ କି?
କିଏ।
ତାଙ୍କର ଯୋଉ ତମ ସାଙ୍ଗ ଯିଏ ପାଇଛନ୍ତି।
ନାଇଁ ସେ ଦିଭାଇ।
ତହ ଦିଭାଇ ତ ତାହେଲେଆଉ ସେଥିପାଇଁ ସିଏ ତାଙ୍କ ଘରେ ବି ଟିଏ ହେଏହେଏହେଏ ହେଏ ଏ ମରି। ହଁଆଉ ମାନେ ଭୁ ସେଇଭଳିଆଆଉ ରିସ୍କି ଯବ ତ ଆଉ ବଡରରେ ରହିକି ଯୁଦ୍ଧ କହିବାକୁ ଗଲେ ଆଉ।
ହ ହଁ ଯେବେ ହବନିହବନି ଯେବେହବ ଏକାଥରିକେଏଏଏ
ସା ହଁ ହଁ ହଁ। ହଁ ମାନେ ଏଇଟାଇଏ ମାନେକଣ ନା ଅଲଗା ଜବରେ କଣ ୟାଙ୍କ ପାଇଁ ଡେଲି କାମ କରିବ। ସେଫ୍ଟି ସେଫ୍ଟିରସହିତରହିଲ କାମକଲଇଏକଲ ଅଫିସ ଠେଇ କଣ? ଇଠି କଣ? ମାନେ ହବନି ହବନି ହବନି ହବନି ହବନି ଯଉ ଯେତେବେଳେ ହବ ସେତେବେଳେ ପୁରା ଥରିବ ପଠେଇବି ସମସ୍ତି।
ଚବିଶି ଛ ଚବିଶ ଘଣ୍ଟା ଏକାଥରେ ଡିଉଟି ଏବେ ବସିବ ବସିବେ ଏକାଥରେ ଚବିଶ ଘଣ୍ଟା ଡିଉଟି।
ହଁ ଆଠଆଠ ଘଣ୍ଟା ତିନିଟା ସିଫ୍ଟ ଥାଏ ତାଙ୍କର ନା।
ହୁଁଁ।
ଆ ଚବିଶ ଘଣ୍ଟାନା ଆଠକେଆଠ ଆଠତିଆଠଦୁଗୁଣେଷୋହଳ ଆଠତିରକିଚବିଶି ତିନି ତିିନଟା ଫେଜ୍ରରେ ହୁଏ ତାଙ୍କର।
ହଁ।
ଯିଏ ଦେଖ ତଥାପି ଏଇ ଭିତରେ ଦେଖ ମୁଣ୍ଡ ଖରାପ ହେଇଯିବ। ବା ଗୁଳି ଖାଲି ଆସୁଥିବ।
ଥାଉ କାଇଁ ଫଟୋ ଆଉ ଛାଡିିନି ତାକୁ କହିଥିଲି ଏଇବନ୍ଧୁକର ଫଟୋ ଫଟଟା ଛାଡ଼ିବୁ ବୋଲି ଯେ କାହିଁ ଛାଡିିନି।
ହୁଁ ହୁଁ ବୋଲି ଏବେ ସେ ଏକପଟେ ସେ ତାଙ୍କୁ ଇଏ ହେଇଯିବଣିି ହେଣ୍ଡ ଓଭର ହେଇଯିବଣି ନାଇଁ।
ହଁ ହେଇଯିବ ନା ଧରିକି ବୁଲୁ ଥାଏ ଟ୍ରେନିଂରେ ତାଙ୍କର ସବୁ ଶିଖେଇ ଦିଏ ବଧେ
ହଁ ଟ୍ରେନିଂ ରେ ସବୁ କେମତି କଣ ୟୁଟିଲାଇଜରେ କେମିତି ମାରିବ ସବୁ। ସ୍ନାଇପର ଗୁଡା ସିଏ ଏବେ ନାହିଁ ଏବେ ନାଇଁ ସ୍ନାଇପର ଗୁଡା ସ୍ନାଇପର ସୁଟର ଗୁଡା ନୁହେଁ ଯିଏ ନଥିବେ ସେମାନ ସେମାନଙ୍କୁ ମିନିମମ୍ ପନ୍ଦର ବର୍ଷ ଏଜ୍ ଥିବା ଦରକାର ଗୋଟେ ଇଏରେ କୋଉଠି ଗଭର୍ଣ୍ଣମେଣ୍ଟ୍ ଇଏର ସି ବିଏସ୍ଏଫ୍ ନୁହେଁ। ସେଇଟା ସବ ଇନ୍ସପେକ୍ଟର ଲେବଲ ଥିବା ଦରକାର।
ହୁଁ।
ଆଉ ସ୍ନାଇପର୍ ଧରିବା ପାଇଁ ତ ତାଙ୍କର ପୁଣି ଲାଇସେନ୍ସ ଦି ହବା ଦରକାର ଲାଇସେନ୍ସ ମାନେ କଣ ନା ତମର? ଫିଜିକାଲି ଏମିତି ନିଆ ହେବ ତମର ଯୋଉ ଗୋଟେ ଥାଏ ଭାଇଟାଲ୍ ଟେଷ୍ଟ ନା କଣ ଗୋଟେ ଥାଏ? ସେଥିରେ ପାସ୍ କରିବାକୁ ପଡିବ ଦେନ୍ ଯାଇକି ଦେନ୍ ଯାଇକି ତମେ ସ୍ନାଇପର ସୁଟର ହବ ସେତେବେଳକୁ ମାନେ ସ୍ନାଇପର ମାନେ ତମକୁ ଯଦି ମାରିବ ଇଏ ଯୋଉ ୱାଲ ଗୁଡା ଯଦି ଇଏ କେତେ ଡିଗ୍ରୀ ଗୋଟେ ସ୍ନାଇପର ଅଛି ସେଇଟା ତମ ୱାଲ୍ ହେଲେ ଯଦି ତମେ ଘର ଭିତରେ ଥିବ ହେଲା କି?
ହୁଁ।
ମାନେ ନର୍ମାଲ ୱାଲ୍ ହେଲା ବୁଝିଲ ସେଇ ଏକାଥରେ ସ୍ନାଇପର କଣା କରିକି ପଳେଇବ। ସ୍ନାଇପର ପାଇଁ ମାନେ ମୁଣ୍ଡ ଖରାପ ଆଉ ଏଇ ଏକ ଫର୍ଟି ସେଭେନ ଏଗୁଡା ଖାଲି ରେ୍ଞ୍ଜ ପାଇଁ ଆଉ ତମେ ଏଗୁଡା ମାନେ ଗ୍ରୀ କବାଟ ଫବାଟ ଯାହା ପାଚ୍ ଚିରିଦବ ଇଏ କରିଦବ ଆଉ ୱାଲ୍ ନୁହେଁ ଆଉ ଏ।
ଇଏ ଫ୍ରି ଫାର ହେଳା ଖେଳା ଖେଳି କରୁଚ?
କିଏ ମୁଁ? ନାମ।
ଫ୍ରି ଫାୟାର ପବଜି।
ନାଇଁ ନାଇଁ।
କିଛି ନାହିଁ।
ନାଇଁ।
ଆଉ କଣ ଘରେ ରହିକି କଣ ଖାଲି କରୁଛମ?
ହଁ ସେମିତି ପଢାପଢି କୋଚିଂ ଯାଉଛି ଇଏ କରୁଛି ତ ଆଉ
ଅହ।
ତମେ ଫ୍ରିଫାୟାର ଖେଳୁଛ କି ନାଇଁ ମୁଁ ଏଇଠି ଯାଉଛି ସନ୍ଧ୍ୟାବେଳେ କ୍ରିକେଟ ଖେଳି ଯାଉଛି ଡ଼େଲି।
ହଁ।
ଏବେ ଚାରି ପାଞ୍ଚ ଦିନ ହେଲା ଯାଇନି ବର୍ଷା ହଉଛି ପିଜ ଟା ଓଦା ହେଇକି ଅଛି କାଦୁଅ ଭଳିଆ ହେଇଯାଇଛି।
ହଁ ନଘା ବର୍ଷା ତ ଆଉ
ହଁ ବା।
ଆମର ଏବେ ଟିକେ ଛାଡିଛି ଆମେ ଚାରିଟା ଯାଇ ତାସ୍ ଟିକେ ଖେଳୁଚୁ ଆସୁଚୁ।
ହଁ ମୁଁ କହିଲି ତମ ଘର କୋଉଠି କି?
ଆ ଆମର ଏଇ ନୂଆ ଗାଁ ଦଶପଲ୍ଲା ନୂଆ ଗାଁ।
ଓହୋ ନୁଆ ଗାଁ ଅହ ନୁଆ ନୂଆ ଗାଁ ତମର ହଁ ହଁ ମୁଁ କହିଲି ମୁଁ ଆମ ଆମ ଗାଁ ବି ଆମ ଗାଁ ସେଇଟା ବା।
ନୁଆ ଗାଁ।
ହଁ ଶିଖରଜେ ଜିନିଷ ଶିଖର ଅଜା।
ହଁ
ହଁ ସେଇଟା ଆମ ଗାଁ।
ଏଇ ସନ୍ତ ରାଜା ହରିକା କୋଚିଂ ନେଇଚନ୍ତି
ସନ୍ତ ମାନେ ଏଇ ଯୋଉ ସନ୍ତ ହଁ ବେହେରା ସନ୍ତ ବେହେରା।
ନାଇଁ ନାଇଁ
ଆ
ସନ୍ତଲ ଏଇ ଯୋଉ ଶାସନ ଗୋଟେ ଗଲା ଆସିକି ଯୋଉ ଆ ହେଇ ଟା ସିଧା ରାସ୍ତାରେ ପୁରା ପଡୁଛି ତାଙ୍କ ଘର ଆଗରେ। ଯୋଉ ନଇତଲା ବାଟ ଗଲା ଆସିକି ସେଇଠି ନା ଏବେ ତାଙ୍କର ଘର କରିନାହାନ୍ତି।
ହଁ ଏ ସିଏ ମୋ ଭାଇ ବା।
ନିଜ ଭାଇ?
ନା ଆମ ବାବା ହେରିକା ସିଏ ଇଏ ହେ ଭାଗୁଆଳି। ସନ୍ତ ଭାଇ ତା ବଡ଼ ଭାଇ ମାନସ ତା ବଡ଼ ଭାଇ ମାନସ।
ହଁ ତା ବଡ ଭାଇ ବି ଚିହ୍ନେ ସେ ଆମ ବ୍ୟାଚର ନା।
ହଁ ହଁ
ସନ୍ତ
ହଁ ହଁ ସନ୍ତୁ ତା ବଡ ଭାଇ ହେଲା ମାନସ କଳା ହେଇକି ଟିକେ ସିଏ ସିଏ ସନ୍ତୁ। ସିଏ ବା ରହୁଛି ଏଇଠି ଭୁବନେଶ୍ୱରରେ ରହୁଛି ଜାଗମରାରେ ନା କଣ ବୋଧେ।
କେଆଣି ମୁଁ କହିପାରିବିନି।
ହଁ ମୁ କହିଲି ସେ ଓ ହୋ ତମର ନୂଆଗାଁ ଧାହାଲେ ନୁହଁ?
ହଁ।
ହୁଁ ହୁଁ ମୁଁ କହିଲି ରାଜା ଆଉ କିଏ କହୁଥିଲ।
ରାଜା ଶିଖରତନ ମ ଏଇ ଗାଁ ର ତା ବାପା ସଭାପତି ଅଛନ୍ତି ନା କଣ?
ହରିପୁରୁ?
ତା ପୁଅ।
ହରିପୁରୁ।
ହଁ ହେଇଥିବ ବୋଧେ ଡେଙ୍ଗା ହେଇକି ଏଁ ଟିକେ ସାବନା କଲର ର ଓ।
ଓ ହୋ ଟିକେ କଳା ହେଇକି ରାଜ ରାଜା ରାଜେନ୍ଦ୍ର ବି ରାଜେନ୍ଦ୍ର ପରିଡ଼ା।
ହେଇଥିବ।
ହୁଁ ହୁଁ ସିଏ ଆମ ବ୍ୟାଚ ର ବୋଧେ ଆମ ବ୍ୟାଚ ଟା ତ।
ତମ ବ୍ୟାଚର ଲାଇଫ୍ ତାହେଲେ କିଏ କିଏ ରୋହିତ୍ ହରିକା?
ରୋହିତ୍ ହଁ ହଁ ହଁ।
ହୋ ହୋ
କୋଭିଡ଼୍ ସମୟରେ ମୁଁ ଗାଁରେ ପଢ଼ୁଥିଲି କୋଭିଡ଼୍ ସମୟରେ ମୁଁ ଏ ଦି ତିନି ବର୍ଷ କୋଭିଡି ଯୋଉ ହେଲାନି କି ଦିଇ ହଜାରେ କୋଡିଏ ଏକୋଇଶ ବାଇଶ ବୋଧେ? ସେଇ ମୁଁ ଗାଁ ରେ ପଢୁଥିଲି ଟିକି ସାରଙ୍କଠି କୋଚିଂ ନୋଉଥିଲି ବା।
ନାଁ ଟା କଣ କି?
ମୋ ନାଁ ରାଜା ରୋହିତ ରାଜା କହିବ ଜାଣି ପାରିତେ। ରୋହିତ୍ କାହ୍ନା ନବିନ। ରୋହିତ କାହ୍ନା ନବୀନ ହଉ ଧନ୍ୟବାଦ୍।
ହଁ